ହାଲୋ।
ହଁ ଶୁବିଲା?
ହଁ ଶୁବିଲା ମୋ କଥାଟି ମା ଠିକ୍ ସେ ଶୁବୁଚି ତ?
ହଁ-ହଁ ଶୁବୁଚି ଶୁବିଚି କଣ କହୁଥିଲ ବାହାଘର କଥା?
ହଁ ନାଇଁ ସେଇ କଥା କହୁଥିଲି ଯେ ମାନେ ଏଇ ଯୋଉ ଏବେ ସବୁ ଗାଁ ଗହଳି ରେ ଯୋଉ ଯାଉ ନାହାନ୍ତି ବୁଢା ବୁଢ଼ା ମାନେ ସବୁ ଦେ ଖିଆ ପାଇଁ ମାନେ ଏଇ ଯୋଉ ଝିଅ ଦେଖିଆ ପାଇଁ ସେମାନେ କଣ ସ୍ ସେମାନେ ଯିବେ ଯାହା କହି ଦେଇକି ଆସିବେ ଫାଇନାଲ୍ ସେଇଆ ଫାଇନାଲ୍ ଆଉ ନା ପୁଅ କୁ କଥାବାର୍ତ୍ତା ଇଏ କରିଦେବେ।
ଏ ନାଇଁ ସେଟା ବି ଚଳୁଥିଲା ମାନେ ଦଶ ପନ୍ଦର ବର୍ଷ ତଳେ। ସେଟା ଏବେ ମାନେ ଏତେ ବି ଆଉ ନାହିଁ ସେ ଜିନିଷ ଟା ଏବେ ପୁଅ ମାନେ ନିଜେ ଯାଉଚନ୍ତି ଦେଖିବା ପାଇଁ। ଝିଅ ମାନେ ତ ନିଜେ କହୁଚନ୍ତି ନାଇଁ ଆମେ ଦେ ଲ ବାବ ନହେଲେ ଭାବନି ଆଉ ମାନେ ସେ ବୁଢା ବୁଢୀ ବି କଥାରେ ଆଉ କେହି ରାଜି ନୁହଁନ୍ତିସବୁ।
ନା ବୁଢା ବୁଢ଼ୀ ତ ଯାହେଲେ ନକ ନ ମାନେ ତାଙ୍କ କଥା ରେ ନ ରାଜି ହେଲେ ସିଏ ମନ ଦୁଃଖ କରିବେ।
ହଁ ତାପରେ ଏବେ ବି ଯୋଉ ସମୟ ଚାଲିଚି ନିଜ ଇଚ୍ଛାରେ ବାହାହବାଟା ବି ଗୋଟେ ପ୍ରକାର ଭଲ। କାହିକନା ତମେ ଯଦି ଦେଖ କାହା କଥାରେ ବାହା ଯାଇଥିବ ହେଲା କିତମେ ବାହାହେଇ ଯାଇଥିବ ତମର ଯଦି କିଛିଅସୁ ଅସୁବିଧା ହେଲେ ତମ ମନରେ ସବୁବେଳେ ଗୋଟେଆସିବ ଯେ ନାଇଁ ମୁଁ କାଁ କ ବାହାହେଇଗଲି ବୋଲି ମୁଦି ଫୁଦି ତାକୁ ସବୁ ତାକୁ ଦାୟିଗାଟା ଦବ। କିନ୍ତୁ ଯଦି ନିଜ ଇଛାରେ ବାହାହେଇଥିବ ଯେ ତମେ ଚଏସ କଲ ତମେ ପସନ୍ଦରେ ତମେ ବାହା ହେଲ ତାପରେ ବୁଝିଥିବ ଜିନିଷ ଟାକୁ ବୁଝା ମଣା ଯଦି ଠିକ୍ ଥିବକି ଆଉ ଯଦି ବୁଝାମଣା ବିଗିଡି ଗଲା ସେଟା ତେଣିକିଲଭ ମ୍ୟାରେଜ ହୋଉ ଆରେଞ୍ଜ ମ୍ୟାରେଜ ହୋଉ ସେଠି ମାନେ ଅସୁବିଧା ଟା ହବ।
ଟିକିଏ କଥା ସ୍ଲୋ ହୋଉଚି।
ହଁ ଏବେ ଶୁଭିଲା?
ଶୁଭିଲା।
ସି ଆଜି କଣ ହୋଉଚି ଟିକିଏ ନେଟୱାର୍କ ପ୍ରୋବ୍ଲେମ୍ କଣ ରହୁଚିବୋଧେ ଆଉ।
ଏଇ ଯୋଉ ଖରା ପାଇଁ ବୋଧେ ଖରା ପଡି ଯାଇଚି ବୋଧେ ନା।
ଯଜି ଛତା ଧରିକି ଠିଆ ହେବି ନହେଲେ।
ନା ନା ନା ଛାତ ଓପୋରକୁ ଯାନା ଝାଳ ଫାଳ ବୋହିବ ଏନେ କାଇଁ ଇଏ ହବ ହଇରାଣ ହବ। ଇଏ ଯଦି କହିବ ବାହାରକୁ ଖଟି କି ଆଇଲାକି ଆଉ।
ଏ ଘରେ ତ ଯେତିକି ଖଟା ହୋଉଚି ସେତିକିରେ ଝାଳ ବୋହିଯାଉଚି। ବାହାର କଥା କାଇଁ କହୁଚ। ମାନେ ଛୋଟ ଛୁଆ ତାପରେ ସକାଳ ପାଞ୍ଚ ଟାରୁ ଉଠିକି ତାକୁ
ହ
ପୁଅ ପାଇଁ ଟିଫିନ୍ କରିକି ଦିଅ। ନିଜ ଘର କାମ ତାକୁ ସ୍କୁଲ ଛାଡ। ପୁଣି ସ୍କୁଲ ଆଣ ତାଦେହରେ ପୁଣି ରୋଷେଇ। ସେଇ କାମ କର ସବୁ କାମ ଏକୁଟିଆ କଲା ବେଳକୁ ଆଉ ବାଧିବ ନା।
ଆଉ ସିଏ ଟିକିଏ ମାନେ ଯେତେ ବୟସ ବଢିବ ସେତେ ମାନେ ଇଏ ରହିବ ଆଉ।
ହଁ ଆଜି ସ୍କୁଲ ଯାଉଚି ତାକୁ ପୁଣି ଦେଖିବାକୁ ପଡିବ ପାଠ ପଢା। ସବୁ ଆଡକୁ ଦେଖ କଣ କରିବା ଏକୁଟିଆତବି ବାହାରେ ରହୁଚୁ ଶାଶୁ ଘରେ ରହିଥିଲେ? ହଁ ହଁ ହଁ ମାନେ କିଛି କାମ ଶାଶୁ ବି ସାହାଯ୍ୟ କରିଥାନ୍ତେ ଜଣା ପଡନ୍ତାନି।
ହଁ।
ମୁଁ ସେଥିପାଇଁ କହିଲିତମର ଟିକିଏ କାମ ହାଲକା କାହିଁକିନା ତମ ମା ତମକୁ ରୋଷେଇ କରିକି ଦେଇ ଦୋଉଥିବେ। ହଁ। ଆଉ ଆମେ କଣ ଏକୁଟିଆ ରହୁଚୁ। ଏକେରେ ବାହା ହେଇଚୁ ତା ଦେହରେପୁଣି ଶାଶୁଘରୁଯିବୁ। ବାହାରୁ ଏଇଥିରେ ମାନେ ନିଜର କାମ। ତାପରେପୁଅର କାମ। ଘର କାମ ତା ଦେହରେ ଅଲଗା ଯୋଉ କାମ ଏ ଚାକିରି ବାକିରି କଥା ଯଦି ବୁଝାବୁଝି କରୁଥୁବ। ସିଏ ମାନେ ସବୁ କଥା ବୁଝିଲା ବେଳକୁ ସମୟ ଦେଇ ହୋଉନି ଆଉ। ମାନେ ହଇରାଣ ହେଇଯାଉଚି। ମାନେ ଯଦି ବେଙ୍ଗଳା କୋଉଠି ଦେଖିଚନା?
ହଁ ହଁ ଆମେବା ନିଜେ କରୁଚି ଆଉ ମାନେ କରିଚି ବର୍ଷେ କରିଚି ମୁଁ ହଇରାଣ ହେଲି ଆଉ।
ତମେ ତାହେଲେ ବସ୍ତେ କରିଚ। ମୁଁ ଛୁଆ ଦିନେ ବହୁତ୍ କରିଚି।
ନା ନା ସେ ବିମଳାର କଥାତ୍। କୁହନାଇ ମାନେ ମାନେ ମୁଁ ନିଜେ ମାନେ ଯୋଉ ବିଲ ନଥିଲା ନା ମୁଁ ତାକୁ ନିଜେ କରିବି ମୁଁ ଛାଡ଼ିଦିଅ ମୁଁ ନିଜେ ହାଁ ଗୋଟେ ବର୍ଷ ହାତରେ କରିବି।
ଆଚ୍ଛା କରିଛ ତାହଲେ ଏକ୍ସପେରିଏନ୍ସ ଟା ଅଛି।
ଏକ୍ସପେରିଏନ୍ସ ଅଛି ମାନେ ପୁରା ଖରାପ ଏକ୍ସପେରିଏନ୍ସ ହେଇଗଲା ଆଉ।
ମାନେ ତମେ ତାର ଗୋଟେ ବର୍ଷ କରିଛ ଆମେ ଆମ ମାନେ ମୋ ବାପା ଘର କଥା କହୁଛି। ମାମୁଁ ଘରେ ଚାଷ ଜାଗା ନା ତ ଆମର ଫସଲ ଫସଲ ସବୁ ହୁଏ ଆମର ସବୁ ଭଉଣୀ ମାନେ ଆମେ ଭାଇ ଭଉଣୀ ମିଶିକି। ରାତି ଚାର ଟା ରୁ ଉଠି ବେଙ୍ଗଳା ପଡ଼େନି କି ବଳଦର ଯୋଉ ବେଙ୍ଗଳା ଏବେ ତ ଟ୍ରାକ୍ଟରରେ ବୁଲେଇ ଦଉଛନ୍ତି ଆଗରୁ ସବୁ ହଁ ଆଗରୁ ସବୁ ବଳଦ ସବୁ ବୁଲେଇନ୍ତି ଆଣିକି ଆମର ସବୁ ବଳଦ ସବୁ ଆ ସେ ଗାଁ ରୁ ସମସ୍ତଙ୍କ ଯାହାର ଯାହାର ସବୁ ବଳଦ ଥାଏ ଏବେ ତ ବଳଦ ବି ଦେଖିବାକୁ ମିଳୁନି ବିକି ଦଉଛନ୍ତି ସମସ୍ତେ। ଆଉ ସେଇ ବଳଦ ସବୁ ନେଇକି ଆସନ୍ତି। ତାକୁ ଧାନ ପଠ ଚାରିପଟେ ବେଙ୍ଗଳା ବୁଲାୟା ଆମେ ନିଜେ ବୁଲେଇ ଯିବି ରାତିରୁ ଉଠିବି। ସେଇଟା ମଜା ଲାଗେ ବି ଆଉ ବୁଲେଇ ସାରିଲା ପରେ ଯୋଉ ଦେହ ହାତ କୁଣ୍ଡେଇ ହବ।
ହଁ ସିଏ ରା -ରାତିରେ ରାତିରେ ଜଣା ପଡ଼ିବ।
ହଁ ହଁ ତା ମଜା ଅଲଗା।
ତା ମଜା ଅଲଗା।
ସେ ଭାରି ମାନେ ଚାଷ କରିବ ଯେତିକି ଖୁସି ଲାଗିବ ତା ଦେହରେ କଷ୍ଟ ବି ଭାରି। ପରିଶ୍ରମ ବହୁତ ଯଦି ପରିଶ୍ରମର ମୂଲ୍ୟ ଟା ମିଳିବ ତାହେଲେ ଜଣା ପଡ଼ିବନି।
ନା ମୋର ସବୁଠାରୁ ପିଲାଦିନର ସ୍ମୃତି ଅଛି ମାନେ ଯେତେବେଳେ ଆମେ ଛୋଟ ଛୁଆ ଥିଲୁ ମୋ ଦାଦା ପୁରା ଚାଷ ଉପରେ ମାନେ ତାଙ୍କର ପୁରା ଚାଷ ହେଲାକି ଚାଷ। ମୁଁ ମାନେ ମୁଁ ଯେତିକି ବର୍ଷ ଥିଲି ତାଙ୍କ ପୁଅ ମାନେ ଆମ ବାସ ଡିଫରେନ୍ସ ତ ଆମ ଦାଦା କଣ କରନ୍ତି ନା ଆମ ଦି ଜଣଙ୍କୁ ଏଇ ଯୋଉ କାନ୍ଧରେ ପକେଇକି ଦିଟା ଟୋ କଣ ଟୋକେଇ ଦି କର ନଥାଏ ନା। ଆ ମାନେ ଆମକୁ ଆମକୁ ଦିଇ ଜଣଙ୍କୁ ବସେଇକି ନେଇକି ଯାଆନ୍ତି ଆମକୁ ଭଲ ଲାଗେ।
ଆଛା ନାଇଁ ଆମୁ ସେ ହଁ ଆଗରୁ ସବୁ ବଡ ବଡ ବେତା ସବୁ ମିଳେ ତ ସେଥିରେ ସବୁ ଏଇ ଯୋଉ କ ଖାରୁ ଫକାରୁ ସବୁ ବୋଇକି ଆଣନ୍ତି ଆମର ବି ଥିଲା ଆ ନା ଆଗରୁ ବି ଆଗରୁ ବି ଲୋକ କଣ ଏତେ ଚାକିରି ବାକିରି କରୁଥିଲେ ନା କଣ କରୁଥିଲେ ସମତେ ତ ସେ ଚାଷ ରେ ହିଁ ବଞ୍ଚୁଥିଲେ। ଆଉ ମୋ ବାପା ବି ଆଗରୁ ଚାଷ କରୁଥିଲେ କିନ୍ତୁ ଆମେ ଟିକେ ଅଧିକ ଭାଇ ଭଉଣୀ।
ଓହୋ।
ଆମେ ଅଧିକ ଭାଇ ଭଉଣୀ ଯେହେତୁ ଏକୁଟିଆ ଲୋକ ରୋଜଗାର କଲେ କୋଉଠୁ ହବ ହବ ନାଇଁ ନା। ତ ଚାଷରେ ବି କଣ ସେତେବେଳେ ଥିଲା ଏବେ କଣ ଫସଲ ଫସଲ କଲେ ସିନା ଲାଭ ମିଳିବ। ନା ଯଦି ତମେ ଏଇ ଧର ଧାନ ବାଦାମ ଚାଷ କରିବ ସେଥିରେ କଣ କିଛି ମିଳିବ କି ମିଳିବନି ଏତେ। ଆଉ ମୋ ବା ପା କଣ କରନ୍ତି ଚାଷ କରୁଥିଲେ ଏତେ ହୁ ହେଲାଣି ଯୋଉଠୁ ସେ ବାହାରକୁ ଚାକିରି କରିବା ପାଇଁ ମାନେ ଯୋଉ ଆମର ବ୍ରାହ୍ମଣର ଯେହେତୁ ପୂଜା ପାଠ ଅହଁ ହ। ପୂଜା ପାଠ ଆଉ ମୋ ବାପା କରନ୍ତି ତାପରେ ଚାଷ ଭାଙ୍ଗିଗଲା ମାନେ ସେତ ତା ପୂର୍ବରୁ ଆମ ସବୁ ଏଇ ଯୋଉ ବୋଇ ତାଳୁ ଲଗା ହୁଏ ଆ ସବୁ ଫସଲ ଫସଲ ଯାହା ସବୁ ବାଦାମ ହୁଏ। ବୋଇତାଳୁ ଏବେ ସବୁ ଗୋଟେ ଗୋଟେ ଟେକି ଟେକି ଟେକି ଟେକି ନେଇ ଆସୁ ସେ ବେତାରେ ପସେଇକି। ବେତା ଯୋଉ ହ ସାଇ ନା ନା ଆମର ନିଜର ଚାଷ ହୁଏ ନା।
ଅ ହ ତମେ ତମେ କହିଲ ତମେ ନେଇ ଆସ ତ ମୁଁ କହିଲି ଅହ
ନାଇଁ ଆମେ ସବୁ ବୋହିକି ଆଣୁନା ବିଲରୁ ସବୁ ଆଗରୁ ପୁଣି ଯୋଉ ଗାଡ଼ି ଫାଡ଼ି ଏତେ ବ୍ୟବହାର ହଉଥିଲା କି। ଟ୍ରାକ୍ଟର ଫ୍ରାକ୍ଟର ଏତେ ନଥିଲା ନା ଏବେ କଣ ଟ୍ରା ଟରରେ ଲୋଡ କଲ ଧରିକି ଆଣ ସେ ଆଣି ଘରେ ପକେଇ ଦେଲେ ଧାନ ବି ଚାଷ କରୁଛନ୍ତୀ ବେଶ ସେଖାଲି ସବୁ ବାହାର କରିକି ଧାନ ଖାଲି ଆଣିକି ଘରେ ଦେଇ ଯାଉଛି। ସେ କଣ ଥିଲା ଆଗରୁ ହ କ ହଁ ସବୁସି ଏବେନ୍ଧ ନା ହାତ ପରେ କ ଆଗଧ ଧାନ ହାତରେ କାଟ ପୁଣି ତାକୁ ଆଣିକି ଗଦା ମାରିକି ରଖ ପୁଣି ତାକୁ ବେଙ୍ଗଳା କର। ପୁଣି ଉୁଡା କେତେ କାମ ହଉଥିଲା। ଏବେ ସେଗୁଡଆ ନହଁ ଏକାଥରେ ମେସିନ କାଟିଦେଲା ଧାନ ଦେଇଦେଲା ତମେ ଧରିକି ପଳେଇ ଆସିଲା। ଆଉ ଆଗ ଯଉ ବୋଇ ଯେବେଳୋଟର ଲୋଡଉନଥିଲା। ଆମେଇ ଯେହେତୁ ଆମେ ପାଞ୍ଚ ଭଉଣୀ ଗୋଟେ ଭାଇ। ମାନେ ପାଞ୍ଚ ଭଉଣୀ ପରେ ଲାଷ୍ଟ ଗୋଟେ ଭାଇ ଆଉ ହଁ ଭାଇ ସବା ସାନ। ହଉ ତ ସେଇ ଆମେ କଣ କରୁ ଏତବେଳେସ୍ତେ ଗୋେ ଗୋଟେ ଟେକି ଟେକି ଟେି ଟକି ଘରର୍ନ୍ତ ନେଇ ଆସୁ।
ହଁ।
ମାନେବେଳେବେଳେ ବେତାରେ ପୁରରେ ଥିବ ଯିଦି ଦି ଜଣ ତିନିଜଣ ଗୋଟାଏ ବେତାକୁ ଦି ଜଣ ତିନି ଜଣ ଧରିକି ଦଉଡିବୁ। ଏଇଭଳିଆ କର ଆଉ ଜୋର। ସେତେବେଳେ ମୁଁ ହେଇ। ସେ ବୋଧେ ଏଇ ଦ୍ଵିତୀୟ ତୃତୀୟ ପଢୁଥିବି।
ମାନେ ବହୁତୁ ଛୋଟ।
ବହୁତୁ ଛୋଟ ବେଳୁ କାମ କରୁଛୁ। ତାପରେ ବାପା ଚାଷ ଭାଙ୍ଗିଦେଲା ପରେ ଆଉ ଚାଷ ଏତେ ନାହିଁ ଆମ ବିଲ ଆମ ଘର ପାଖ।। ତ ଜଷ୍ଟ ଗୋଟେ ବାଡି ଭଳିଆ। ସେଠି ହେଇଚି ସେଠି ଶାଗ ପିଆଜ ରସୁଣ ଏଇଗୁଡା ସବୁ ଚାଷ ହୁଏ। ଏଗୁଡା ସବୁ ଦେଖିଛି ମାନେ ଏଗୁଡା ସବୁ କାମ କରିବା ର ମନେ ଅଛି। ମାନେ ବିଲ ହାଣିବା। ପାଣି ବୋହିକି ପାଣି ଦବା ମାନେ ଫସଲରେ ଏଗୁଡା ସବୁ ମନେ ଅଛି। ହଁ ଏଗୁଡା ସବୁ ପରିଶ୍ରମ ବହୁତ କରଛୁ।
ନା ସେତେବେଳେ ପରିଶ୍ରମ କିଛି ଲାଗିବନି ବା ସେତେବେଳେ କଣ ମାନେ। ତମେ ପିଲାବେଳେ ଖଟିବ ରାତିରେ ଏମିତି ଶୋଇବ ଯେ ସେ ପରରିଶମ କିଛି ଲାଗିବନି।
ଏତେ ଜଣା ପଡିବନି ତାପରେ ପାଠ ପଢା ଟେନସନ ବି ଆମ ଭଳି ତ ନଥିଲା ଏବେ କା ଛୁଆ ମାନଙ୍କୁ ଯୋଉ ଟେନସନ ଦଉଛନ୍ତି। ମୋ ପୁଅ ଏଇ ବକଟ ନାଖୁରୁ ପ୍ରଥମ ଦ୍ୱିତୀୟ କ୍ଲାସ ରେ ପଢୁଛି। ମାନେ ସକାଳୁ ଯାଉଛି ଆସୁଛି ଗୋଟେରେ ଆସିବ। ଆସିବ ପୁଣି ଟିକେ ସମୟ ଶୁଇନଥିବ ପୁଣି ଉଠିବ ଟିଉସନ ଯିବ। ପୁଣି ଆସିବ ରାତିରେ ପୁଣି ଟିକେ ଖାଇଥିବ କଣ କରିଥିବ ପୁଣି ହୋମାର୍କ ବସିକି କରିବ। ମାନେ ଦ୍ଵିତୀୟ କ୍ଲାସକୁ ଆମକୁ ଖେଳିବାର ବି ଟାଇମି ମିଳୁନଥିଲା।
ହଁ ସେତେବେଳେ ତ ଖେଳ ମାନେ ଚାଟା ହବ ମାନେ ବ୍ୟାକ୍। ବ୍ୟାଗ ଫୋପଡା ହବ ଚାଲ ଏ କ୍ରିକେଟ ବ୍ୟାଡେ ଧରି ଲି ମୁଁ ଚାଲିଲି।
ନାଇଁ ଆଗରୁ ସାଙ୍ଗମାନାନଙ୍କୁ ବାଟରେ ଆସିଲା ବେଳେ କଥା ହେଇଚାଲେ ଯେ ତୁ ଶୀଘ୍ର ଶୀଘ୍ର ଖାଇକି ଆସିବୁ। ନହେଲେ ଡେରି ହେଲେ ମୋର କାମ ଅଛି ଟିଉସନ ପଳେଇବି। ଏଇା।
ହଁ।
ତାଙ୍କୁ ସବୁ କଥାବାର୍ତ୍ତା ବାଟରେ କରିଦେଇକି ପଳେଇ ଆସିଥିବୁ। ଆସିଲେ ଶୀଘ୍ର ଏଇ ଖେଳବ ଆଉ ତୁ ଯଦି ଡେରି ଆସିବୁ ତତେ ଖେଳା ହବନି ମାନେ ଏଇଳିଆ କଥା।
ହଁ ଆଉ ଯୋଉ ଶନିବାର ଦିନ ଶନିବାର ଦିନ ଗୋ ଗୋଟେ ଛୁଟି ହେଇଯିବ। ସିଧା ସେଇଠୁ ବ୍ୟାଗେ ମାନେ ଘର ଦୁଆର ମୋରୁ ବ୍ୟାଗେ ଫୋପାଡ଼ି ବୁ ଘରକୁ ତଉଲିଆ ଧରି ସିଧା ଯିବି ପୋଖରୀ ଡ଼େଇବୁ।
ଏଇ ତେଇଁ ତମର ଏ ପୋଖରୀ ଆମର ଏତେ ପୋଖରୀ ନଈ ଏତେ ନାଇଁ ନା। ଆମ ଗାଁରେ ଆମେ ସବୁ ସାଙ୍ଗ ମାନେ ଝିଅ ପିଲା ମାନେ ଅଲଗା ଖଟି ଝିଅ ପିଲା ଆମେ ସବୁ। ଅଗୁରୁ ଯଦି ଦେଖିଲୁ ଶନିବାରେ ଛୁଟି ହେଲା। ଏଇ ତୁ ଆଜି ଖଟା ଆଣିଥିବୁ ତୁ ଲଙ୍କା ଆଣିଥିବୁ ଆଜି ଖଟା ଫିଷ୍ଟି ହବ।
ଖଟାଙ୍କ ଯୋଉ ଇଏ ଖଟା
ହଁ ଏ ଯଉ ଲେମ୍ବୁ, କମଳା, ର ତେନ୍ତୁଲି ଏଇ ଫିଷ୍ଟି ସବୁ ଆମର ହୁଏ। ସେଥିରେ ପୁଣି ହଁ ଶନିବାରିଆ। ସେଥିରେ ପୁଣି ତୁ ଯଦି ଲଙ୍କା ଆଣିବୁ ସିଏ ରସୁଣ ଆଣିବା ସିଏ ଲୁଣ ଆଣିବା ଏଇଭଳିଆ। ମାନେ ଜଣେ ଜଣେ ସବୁ ଆଦାୟ କରିକି ନେଇକି ଆସନ୍ତି। ଆମେ ପଳଉ ଆମ ସ୍କୁଲ ପଛପଟୁ ଗୋଟେ ଥିଲା ବନ୍ଧ ଟାଇପ ର ସେ ବନ୍ଧରେ ଯାଇକି ବସିପଡୁ। ପଳାସ ପତ୍ର ପଳାସ ପତ୍ରଏ ଚକଡା ହବ। ସେଥିରେ ଆଉ କିଏ ଦେଖୁନା କିଏ ମାନେ କଣ ଅଇଁଠା କଲା କଣ କଲା ସେଥିରେ ଆଉ କିଛି ନାହିଁ। ଖଟା ଝୋଳରେ କିଛି କମ୍ପ୍ରୋମାଇଜି ନାହିଁ। ସବୁ ସବୁ ଗୋଟେ ଗୋଟେ ପଳାସ ପତ୍ର ନହେଲେ କଦଳୀ ପତ୍ର
ନା ମୋ ଜୀବନ ରେ ମୁଁ ଏମିତି କେବେ ଦେଖିନି।
ନାଇଁ ପୁଅ ପିଲାଙ୍କର କଣ ସେଟା ହୁଏ?
ନାଁ ଯାହାହେଲେ ବି ମାନେ ଯୋଉ ଝିଅ ପିଲାଙ୍କ ସହିତ ମିଶି ଥୁନୁ ଆମେ କାଇଁ ସିଏ ଏମିତି ଆମକୁ କେବେ ଆମକୁ କୁହନ୍ତିନି ତ।
ଅହ ନାଇଁ ଆମର ସବୁ ବହୁତ ଆମେ କରିଚୁ ଆମେ ସବୁକୁ ଯଦି ସେ ମନ ଶାନ୍ତି ନ ହବ ମାନେ ଚାଟା ବେଳିଆ ପୁଣି। ଚାରିଟା ବେଳୁକୁ ସନ୍ଧ୍ୟା ବେଳୁକୁ ଜଣଙ୍କ ଘର ପାଖକୁ ପଳେଇବୁ। ଯାହା ଘରେ ଯାହା ଘର ଲୋକ କିଛି କହୁନଥିବେ। ମାନେ ତାଙ୍କ ଛୁଆଙ୍କୁ ଆଉ ଆମ ଘରେ ତ ଭାରି ଇଏ ଥିଲେ ଷ୍ଟ୍ରିଟ ଥିଲେ। ମୋ ମ ଯଦି ପାଞ୍ଚଟା ଛୁଆ ମାଡ ଗୋଳ ଲାଗିଥିବେ ମୁଁ ଦୋଷ ଥାଉ ନଥାଉ ମୋ ମା ଆସିବ ମତେ ପାଟି କରିବ। ଏଭଳିଆ ହଁ ମାନେ ମୋ ସାଙ୍ଗ ମାନଙ୍କୁ ଦେଖିଚି ସିଏ ଯଦି କିଛି ମାନେ ଅଭିଯୋଗ କରିବେ ତାଙ୍କ ବାପା ମା ନାଇଁ ସେ ସେ ଛୁଆ ଟା ମତେ ମାଇଲା ତା ବାପା ମାଆ ଙ୍କ ର ଅଲଗା ଛୁଆଟାକୁ ପାଟି କରିବେ ମୋ ମା କହିବ ତୁ ଆଗେ ତା କତିକି କାହିଁ ଯାଇଥିଲୁ କହ। ମାନେ ମୋ ମା ଆଗେ ମତେ ବାଡେଇବ। ମୁଁ ଏଇଭଳିଆ ସେ ଝଗଡା ଝଣ୍ଟି ହେଲେ ମତେ ଆଗେ ଡରମାଡେ ଘରେ କହିବା ପାଇଁ। ମୁଁ ଘରେ ଏତେ କୁହେନି ସେଥିପାଇଁ ଝଗଡା ଝାଣ୍ଟିି କଥା। ମୋ ମା ତ ମତେ ପାଟିିିକରିବ ଆଉ ମୋ ଦୋଷ ଥାଉ ନଥାଉ।
ତା ମାନେ ଚଗଲା ହେଉଚ।
ଛୁଆଙ୍କୁ କୁହନି ନିଜ ବାପା ମା ଛୁଆଙ୍କ ଦୋଷ ଜମା ଧରିବେନି। ନାଇଁ ମୋ ଛୁଆ ପୁରା ଫାଣ୍ଟି ସୁନା ମୋ ଛୁଆ କିଛି ଭୁଲ ନଥିବ ସେମାନେ ଏତେ ଦୋଷ ଫୋଷ ଧର
ଝଗଡା ହେଲେ ଆଗେ ଏ ଛୁଆକୁ ଧର ଚାଲ। ଏଇ କାହିଁକି ତୁ ମୋ ଛୁଆକୁ ମାଇଲୁ?
ହଁ ବା ଏଇ ଭଳିଆ କଥାବାର୍ତା। ଆଚ୍ଛା ହଉ ମୁଁ ଟିକେ ଫାଙ୍କା ହେଲେ ପୁଣି କଥା ହେବି ପଛରେ ଆଉ।
ଠିକ ଅଛି ଆଉ ହଉ ଠିକ ଅଛି। ଏଇନା କଣ ରୋଷେଇ କରିବ?